ହଁ ମ୍ୟାମ ନମସ୍କାର।
ନମସ୍ କାର୍ କେମିତି ଅଛନ୍ତି?
ହୁଁ ଭଲ ଅଛି ଆପଣ କଣ କରୁଚନ୍ତି?
ମୁଁ ଏବେ ଏଇ ଜଷ୍ଟ ଖାଇକି ଆସିଲି ଆଉ।
ହୁଁ ହୁଁ। ମୁଁ ବି ଏବେ ମାନେ ରବ୍ ଆଜି କି ରବିବାର ତ ଆମର। ମାନେ ମୁଁ ଯୋଉ କାମ କରିବାକୁ ଯାଉଚି ସେ କାମ ମାନେ ଆଜି ମା ସକା ସକ୍ରଓଳିଆ ଥିଲା ଆଉ ସନ୍ଧ୍ୟାବେଳେ ନାଇଁ ତ ମୁଁ ପଳେଇ ଆସିଲିଣୀ ଏମିତି ଆ ଥିଲି ଘରେ ଖାଇଲି ତାପରେ ଟିକେ ଶୋଇଶ୍ ଥିଲି।
ଅହଁ ଆଉ ଆପଣଙ୍କ ଯୋଉ ଘର ଟା କୋଉଠି କି?
ଆମର ଏପଟେ ମାନେ ଗାଁ ଆଁ ମାନେ ଗଞ୍ଜାମ ଗଞ୍ଜାମ ଜିଲ୍ଲା ଟେ
ଅହଁ ଆଚ୍ଛା ଆଚ୍ଛା ଗଞ୍ଜାମ ଜିଲ୍ଲାରେ ନା ଆମର ତ ବାଲେଶ୍ଵରରେ ଆମ ଘର ଟା
ଆଉ ବାଲେଶ୍ଵର କଣ କେବେ ଆସିଛନ୍ତି।
ନାଇଁ ମାନେ ମୁଁ ଏତେ ବି ମୁଁ କୁଆଡ଼େ ବୁଲିବାକୁ ଯାଇନି ଗଞ୍ଜାମ ଜିଲ୍ଲାରା ଛୋ ଟୋ ମୋଟୋ ଜାଗା ସବୁ ବୁଲୁଛି।
ଅହଁ ବାଲେଶ୍ୱର ଜିଲ୍ଲା କେବେ ଆସନ୍ତୁ ମୁଁ ତ ଅଛି ଆପଣଙ୍କୁ ବୁଲେଇବି କେତେ ପର୍ଯ୍ୟଟନ ସ୍ଥଳୀ ଅଛି। କୋହୁଚି ଆପଣଙ୍କୁ କଣ କଣ ଅଛି ପଞ୍ଚଲିଙ୍ଗେଶ୍ଵର ଅଛି ଆଉ ଆମର କ୍ଷୀରଚୋରା ଗୋପୀନାଥ ମନ୍ଦିର ଅଛି। ବଳରାମ ଗଡି ଲକ୍ଷ୍ମୀ ନାରାୟଣ ମନ୍ଦିର ଅଛି ଚାନ୍ଦିପୁର ସି ବିଚ୍ ଅ ଛି ଆଉ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଅଛି। ପୁଣି ଆମର ଚନ୍ମେଶ୍ୱର ଶିବ ମନ୍ଦିର ଅଛି ସେଟା ବୋହୁତ ପ୍ରସିଦ୍ଧ୍ୟ। ତାପରେ ଇମାମି ଜଗନ୍ନାଥ ମନ୍ଦିର ନୀଳ ନୀଳଗିରି ଜଗନ୍ନାଥ ମନ୍ଦିର। ଆଉ ପାଖେରେ ଆମ ଘର ପାଖେରେ ଚାଳିଶ କିଲୋମିଟର ଦୂର ଦିଘା। ଘାରେ ଗୋଟେ ବଡ ଜଗନ୍ନାଥ ମନ୍ଦିର ହେଇଚି ଆପଣ ଜାଣିଚନ୍ତି।
ହଁ ହଁ।
ନ ସେଇଟା ମଧ୍ୟ ବୁଲିକି ଯାଇପାରିବେ ଆମ ଘରେ ରହିକି ଦିଇ ତିନି ଦିନ ବୁଲିକି ଆରାମସେ ଯାଇପାରିବେ ଆଉ ଆ ଏପଟେ ଆମର ଖାଇବା ପିଇବା ବି ବୋହୁତ ବଢିଆ ଖଆନ୍ତି। ଆପଣଙ୍କୁ ମୁଁ ଶିଖିଛି ବୋହୁତ ପ୍ରକାର ବନେଇକି ଖୁଏଇବି ଆଉ ଆପଣଙ୍କର ସେ ପଟେ କଣ ପର୍ଯ୍ୟଟନ ସ୍ଥଳୀ ସବୁ ଅଛି କୁହନ୍ତୁ।
ଆମର ବି ଏପଟେ ତାରାତାରିଣୀ ବାଙ୍କେଶ୍ଵରୀ ମାନେ ଯୋଉ ଅଁ ବାଙ୍କେଶ୍ଵରୀ ଏମିତି ଜାଗା ମାନେ ଯୋଉ ସେଇଠି ଘାଟି ଦେଇ ଯିଆକୁ ପଡେ ପୁରା ବୁ ବ ମନେ ତ ପ୍ତ ପାଣି ଘାଟି ଯୋଉ କୋହୁଚନ୍ତି। ସେମିତି ଟାଇପ ର ମାନେ ଟିକେ ଟିକେ ଘାଟି ଅଛି ହୁଁ ଏକଟା ହେଲେ
ହଁ।
ଆଉ ମାନେ ସେଠୀ ସବୁ ମଙ୍ଗଳବାର କଣ ଗୋଟେ ତାହେଲେ ସେଠ୍ ସବୁ ଯାଇକି ଚୁଟି କାଟନ୍ତି ପ୍ରବଳ ଭିଡ଼ ହୁଏ। ମାନେ ସେଠାରେ ଖାଇବା ପିଇ ମାନେ ପ୍ରବଳ ଭିଡ ହେଲେ ତ ଯେମତି ବି ପିଲାମାନଙ୍କ ପାଇଁ ଖେଳନା ଖାଇବା ପିଇବା ସବୁ ହୁଏ।
ହୁଁ ଆପଣଙ୍କର କ୍ଷେତ ହଁ କହୁନାହାନ୍ତି।
ନାଇଁ ସେ ଯୋଉ ମାନସିକ କଲେ ମାନସିକ ବି ପୁରଣ ହୁଏ ବୋଲି କହୁଛନ୍ତି ଯୋଉ ଲଣ୍ଡା କରୁଛନ୍ତି। ପିଲାମାନଙ୍କୁ ତାରାତାରିଣୀ ରେ ବି ସେମିତି ହିଁ ଅଛି।
ହୁଁ ହୁଁ ଆଉ ଆପଣଙ୍କର ଖ୍ଷେତ ବାଡି ଅଛି କି ନାଇଁ? ଚାଷ ବାସ କରୁଛନ୍ତି?
ଆମର ଚାଷ ମାରି ଏମିତି କିଛି ନାହିଁ ଆମ ଦି ମାନେ ଦିଦିଙ୍କର ସେଠି ଅଛି ମାନେ। ଋତୁ ଅନୁଯାରେୀରେ ଯ ଫାଷ୍ଟ ଧାନ ପକେଇବେ, ତାପରେ ଇ କଣ ମୁଗ ତାପରେ ମୁଗ ସାରିଲା ପରେ ପୁଣି ଏ କେତେ ଦିନ ପ ମାନେ ଯୋଉ ରାଶି ଏମ ଯୋଉ ମାନେ ଅଲଗା ଅଲଗା ପକେଇଲେ ଯୋଉ ମାଟି ଉର୍ବର ହୁଏନି କି କି ସେମିତି ସେ ପ୍ରକାର କରନ୍ତି ସେ ଯାହା ପୁଣି ମଣ୍ଡି ଆ ମଣ୍ଡିରେ ନେଇ ଦିଅନ୍ତି ନହେଲେ ଏ ଯୋଉ ଗାଁ ଗହଳି ମାନଙ୍କର ତ ସବୁ ନେଇଯାଆନ୍ତି ପରିବା ବି ତାଙ୍କେ ଲଗେଇଛନ୍ତି ଭେଣ୍ଡି, ଟମାଟୋ, ଅଲଡି ଏମିତି ସବୁ
ହୁଁ ଆଉ ଆମର ତ ଏପଟେ ଆମର ବହୁତ ଖ୍ଷେତ ବାଡି ଅଛି ବୁଝିଲେ। ଆମ ଯୋଉ ଖେତ ବାଡି ଅଛି ଆମର ଧାନ ଚାଷ ହୁଏ। କିନ୍ତୁ ଧାନ ଚାଷ ପୂର୍ବରୁ ଯଉ ଖରା ଗଲା ସେଥିରେ ଆମେ ମୁଗ ବିରି ଦିଆଯାଇଥିଲା ତାକୁ ସବୁ ଆମେ ଅମଳ କଲୁ ଆଉ। ତିରେ କିଛି ସାର ଆମେ ପ୍ରଯୋଗ କରୁନି ସବୁ ଆମର ଜୈବିକ ସାରରେ ମାନେ କେମିକାଲ ସାର ବ୍ୟବହାର ନକିକି ଜୈବିକ ସାର ଆମେ ସବୁ ଦଉ ବୁଝିପାରିଲେ। ତ
ହଁ
ସେଇଟା ଏବେ ମାନେ ଅମଳ ସରିଲା ପରେ ଏବେ ଧାନ ଗଛ ଲଗା ହେେଇଛି ବର୍ଷା ଦିନ ତାକୁ ରୁଆ ହେେଇଛି ତାପରେ ଆଉ ଆମର ଖେତ ବାଡି ଅଛି ସେଇଥିରେ ଆମର ଭେଣ୍ଡି ଲଗା ହୋଇଛି ପୋ ପୋଟଳ, କାକୁଡି, କୁନ୍ଦରିୀ ଆଉ କଲରା ଏବେ ନୂଆ ନୂଆ ବାହାରୁଛି। ଏସବୁ ଲଗା ହେଇଛି ଆଉ ଗୋଟେ ଆମର ଗୋଟେ ବଡ ଫାର୍ମ ହାଉସ ଅଛି ସେଠି ଆମର। ପିଜୁଳି ଗଛ ଲଗା ହେଇଛି ମାନେ ଏଗାରଶହ ପିଜୁଳି ଗଛ ବୁଝିପାରିଲେ। ସେଇ ପିଜୁଳି ଗଛରେ ଗୋଟେ ଗୋଟେ ପିଜୁଳି ଧରିବ। ମାନେ ଚାରିଶ ଗ୍ରାମ ତିନିଶ ଗ୍ରାମ ଏମିତି। ମାନେ ସେଇ ପିଜୁଳି ଗଠ ଟା ମାନେ ଛଅ ମାସ ରେ ପିଜୁଳି ଧରିବ। ତ ଗୋଟେ ଗୋଟେ ପିଜୁଳି ଗଛ ଦଶ କେଜି ମାନେ ପିଜୁଳି ଦଉଛନ୍ତି। ଦଶ କେଜି ପିଜୁଳି ଦଉଛନ୍ତି ଆମେ ତାକୁ ହୋଲସେଲ ରେଟ ରେ ବିକି ଦଉଛ ଶହେ କୋଡ଼ିଏ ଟଙ୍କା ଶହେ ତିରିଶ ଟଙ୍କା। ଆ ସେମାନେ ଫୁଣି ମାର୍କେଟ ରେ ଦୁଶହ ଟଙ୍କା ଲାଖେ ଦେଖୁଛନ୍ତି ଆପଣ ଦେଖଥିବେ ନା ପିଜୁଳି ଯଉ ବଡ ଆସେ। ତିନିଟା କୁ ଗୋଟେ କେଜି ହେଇଯିବ ସେଇ ପିଜୁଳି ଗଛ ଲାଗିଛି।
ହ
ଆଉ ତ ହୁଁ ଆଉ ଯୋଉ ପିଜୁଳି ଗଛର ପତ୍ର ବି ମାନେ ବହୁତ ଔଷଧୀୟ କାମରେ ଆସେ ସେ ପତ୍ର ବି ଲ ନେଇଯାଆନ୍ତି ଆମେ ବିକ୍ରି ହଉ ତ ମାନେ ଓଭରଲି ମାନେ ବହୁତ ପ୍ରଫିଟ ମାନେ ଯୋଉ ପିଜୁଳି ଗଛ ଯ ଲଗେଇବେ ପିଜୁଳି ପିଜୁଳି ବିକ୍ରି କଲେ, ତାପରେ ତାର ପତ୍ର ମଧ୍ୟ ଆମେ ଯୋଉ ଲୋକ ଛୋଟ ଛୋଟ ପତ୍ର ପ ଯୋଉ ସେଟା ନୂଆ ହୁଏନି ଦିଟା ଟିକିଆ ପତ୍ର ଯୋଉ ସେଇ ଛୋଟ ପତ୍ର ଯୋଉ ସେଟା ନୂଆ କଣସସି ପତ୍ର ଟା ହିଁ ନେଇଯାଆନ୍ତି କଣ ସେଇଟା ଚା ହୁ ଆଉ ସେଟା ବହୁତ ମାନେ ଯୋଉ ହୋମିଓପାଥିକ ଲୋକ ଆୟୁର୍ବେଦିକ ରୋଗ ପାଇଁକି ଯେଉଁ ଡକ୍ଟରମାନେ, ସେମାନେ ନେଇକି ବ୍ୟବହାର କରନ୍ତି। ଆଉ ଆମର ତୁଳସୀ ଗଛ ମାନେ ଲଗେଇଛୁ ଗୋଟେ ଏକର ଜାଗାରେ ପୁରା ତୁଳସୀ ଗଛ ଲଗାହେଇଛି। ମ ବହୁତ ତୁଳସୀ, ତୁଳସୀ ର ଯୋଉ ମଞ୍ଜିରୁ ତାକୁ ମାନେ ତେଲ ବାହାର କରନ୍ତି କମ୍ପାନୀ ବାଲା ନିଅନ୍ତି। ଏସବୁ କ୍ଷତ ବାଡି ଆମର ସହିତ ଚାଷ କରାଯାଏ ଆଉ ଆପଣଙ୍କର ଗାଈ ଅଛନ୍ତି ନାଇଁ?
ଆମର ଗାଈ ଆମର ତ ନାହାନ୍ତି, ଆମର ଆଈ ଆମର ଅଜାଙ୍କର ଗାଈ ସବୁ ଥିଲେ ମାନେ ସେ ଗାଈ ଗୁଡା ମାନେ ଯୋଉ କେତେଟା ଗାଈ ଅଛନ୍ତି ମାରି ଦିଅନ୍ତି କିନ୍ତୁ ସେ ଗାଈ ଫାଷ୍ଟ ମାନେ ଆମର କେତେଟା ଚାରି ପାଞ୍ଚଟା ଗାଈ ଏମିତି ରଖ ଖାଇଥିଲା ପ୍ରଥମରେ ଯୋଉ ଗାଈଟା ରହୁଥିଲା ସେମାନେ ଖାଲି ଆମେ ମାନେ ଅଜା ଘରୁକୁ କେବେ ମାନେ ଛୁଟିରେ ଗଲେ ସେ ଆମକୁ ପୁରା ମାନେ ଅନେଇକି ରହିଥିବେ ଆମ ଅଜା ତାକୁ। ଖାଇବାକୁ ଦେଲେ ଗାଧୋଇଲା ଠୁ ପୁରା ମାନେ ଅଜା ଏମତି ଚା। ବୋଉ କହେ ଏମିତି ସୋ ଆମର ଏମିତି କିଛି ନାହିଁ ବାକି ତମ ଆମ୍ ଆମ ଆଇ ଘର ସେଠ ର ଦେଖିକିରି ମାନେ ତାକୁ ତୋରାଣୀରେ ଗାଈ ମାନଙ୍କୁ ଏମତି। ଲୁଣ ସବୁ ଘାଣ୍ଟିଇ ଦିଆଯାଏ ମଣିଷ ମାନେ ଯେମିତି ଘାଣ୍ଟନ୍ତି ତାଙ୍କୁ ଜଗେଇଲା ଛୋଟ ପିଲାମନଙ୍କୁ। ଯେମତି ଗେଲା କରି କରି ଖୁଆ ହଉନି କି ସେମତି ତାଙ୍କୁ ପୁରା ଖୁଆ ହବ ଏମତି।
ନାଇଁ ଆଉ ଆମ ଘରେ ବି ମାନେ ଆମର ଆଠୁଟା ଗାଈ ଅଛି ମାନେ ଦେଶୀ ଗାଈ। ଦେଶୀ ଗାଈ ସେଥିରେ ମାନେ ଆଜି ଗୋଟେ ବାଛୁରୀ ଛୁଆଟେ ହେଇଛି ମାଇ ବାଛୁରୀ। କ୍ଷୀର ବି ଦିଅନ୍ତି ପ୍ରବଳ କ୍ଷୀର ହୁଏ। ଆମ ଘର ପାଖରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ମନ୍ଦିର ଅଛି ଆମେ କଣ କରୁ ଦୁିଇ ଲିଟର କ୍ଷୀର ସେଇଠିକି ଦଉ। ଛେନା ଭୋଗ ଠାକୁରଙ୍କ ପାଖରେ ହୁଏ ଆମ ଘରେ ତିନି ଚାରି ଲଟ କ୍ଷୀରେ ଆମେ ଖାଉ ଯେହେତୁ ଆମେ। ବିନା ପିଆଜ ରସୁଣ ସବୁ ଖାଉ ତ ଯେହେତୁ କ୍ଷୀରରେ ବତ୍। କ୍ୟାଲସିୟମ ଅଛି ଛେନା ଦହି କ୍ଷୀର ଆଉ ଆମକୁ କିଣିବାକୁ ପଡେନି। ଆଉ ମାନେ ପିଓର କ୍ଷୀର ଟା ବି ପାଉ ବହଳିଆ କ୍ଷୀର କାହିଁକି ନା ବାହାରେ ତ ଯେତିକି କ୍ଷୀର ସବୁ ପାଣି ମିଶା ଦଉଛନ୍ତି ପଣି ଇଞ୍ଜେକ୍ସନ ଗାଈ ଯୋଉ ଦୋଉଛନ୍ତି ସେ କ୍ଷୀର ଖାଇଲେ ବି କିଛି ଲାଭ ନାହିଁ। ସେଥପାଇ ଆମେ ଘରେ ସବୁ ମାନେ ପନିପରିବା ଆଉ ଗାଈ କ୍ଷୀର ସବୁ ଘରେ ଏ ହେଇଯାଏ ଏ କିଛି କିଣିବାକୁ ବି ପଡେନି ଆଉ ଶୁଧ ବାଲା ଖାଇବା ବି ଆମେ ପାଉ।
ହଁ।
ଆଉ ଆପଣ ଏବେ ଯୋଉ ବର୍ଷା ଋତୁ ଆପଣଙ୍କର ତ ବହୁତ ବର୍ଷା ହଉଥଥିଲା ନା ସେପଟେ ଏବେ ତ ଆମେ ତିନି ଦିନ ମାନେ ଘରୁ ବାହାରି ପାରୁନୁ ଏତେ ବର୍ଷା।
ହଁ ମାନେ ଟିଭି ରେ ଯୋଉ ଦେଖେଇଥଉଛି ବାଲେଶ୍ୱର ଜିଲ୍ଲା ମାନେ ଅଧିକ କ ବର୍ଷା ଏମିତି କଣ?
ବୋହୁତ ବର୍ଷା ହଉଚି ଆଉ ଆମ ଆପଣ ବର୍ଷା ଯୋଉ ହଉଛି ସେ ପାଣି ଗୁଡାକ କିଛି ସଂରକ୍ଷଣ କରନ୍ତି ବର୍ଷା ପାଣି!
ନା ମାନେ ଆମର ଏପଟତେ ମାନେ ବାହାରିଛି ଗୋଟେ ବର୍ଷା ଜଳ ଅମଳ ମାନେ କଣ ଗୋଟେ ସେଥିରେ ସେଥିରେ ମାନେ କରାହୋଇଛି ଆମର ଗୋଟେ ମାନେ ଏବେ ଯିଏ ବି ନୂଆ ଘର କରିବ ନହେଲେ କଣ କରିବ ତାହେନେ ତାକୁ କୁହା ହଉଛି ଯେ ତମେ ଏମତି କରୁ ଯେମିତି ଅରୁଣାଚଳ ପ୍ରଦେଶ ନା କଣ ପାଠରେ ମୁଁ ପଢ଼ଥିଲି ଯ ବର୍ଷା ଜଳ ଅମର ଅମଳ ପ୍ରକଳ୍ପ ନୂଆ ଘର କର କି ପୁରୁଣା ଘର ଯେଉଁଥିରେ ବି ମାନେ ବର୍ଷା ଜଳକୁ ସଂରକ୍ଷଣ କରି ରଖିହବ ଆମର ଏପଟେ ମାନେ ଏବେ ସେଟା କରିଲେ କଣ ପଇସା ମିଳିବ ବୋଲି କହୁଛି ଛନ୍ତି ତାପରେ ପରେ ନିଜେ କରିବି ଆଉ ଜଳ ତ ସଂରକ୍ଷଣ କରିବାକୁ ପଡିବ। ଯତିିକ ମାନେ ଲ। ଲୋକମାନାନଙ୍କୁ କିଏ ସଚେତନ କରେଇ ପାରୁନାହାନ୍ତି ଆହୁରି ତ ଏମିତି କିଛି ହେଇନି ଆହୁରି।
ଆମର ଏପଟେ ଗାଁରେ ଆମେ ସବୁ କଥାବାର୍ତ୍ତା ହେଇ କଣ କରୁ ନା ଛାତ ଉପରେ ସବୁ ସବୁ ପକାଘର। ପକାଘର ଛାତ ଉପରେ ଯୋଉ ପାଇପ ଲାଗଥା ତଳକୁ ପାଣି ପଡେନି କି ଆମେ ଆମେ ଯୋଉ ପାଖ ପଢିସା ସବୁ କଣ କରିଛୁ ମାନେ କଥାବାର୍ତ୍ତା ହେଇକି ଆମର ଏପଟେ ଗରମ ଦିନେ ବେଳେ ବେଳେ ପାଣି ଟା ଟିକେ ଲେୟାର ତଳକୁ ପଳାଏ ବୁଝିପାରିଲେ ତ ଆମେ କଣ କରୁ ନା ସବୁ ଆମେ ଗାଁରେ ସବୁ ଲୋକ କଥା ହେଇକି ଛାତ ଉପରେ ସବୁ ପାଇପ୍ ଟା ଗୋଟେ ମାଟି ତଳେ ଗୋଟେ ବିରାଟ ଟାଙ୍କି ବସେଇଛୁ ତ ସେଇ ଟାଙ୍କି କୁ ସବୁ ବର୍ଷା ପାଣି ଯିବ। ଯୋଉ ବର୍ଷା ପାଣି ମାନେ ବର୍ଷ ଋତୁରେ ସବୁ ସଂରକ୍ଷଣ ହେଇକି ରହିଲା ତାକୁ ଆମେ ଆଗ ବର୍ଷ ଖର୍ଚ୍ଚ ଖର୍ଚ କରୁ ଯାଇକି ତାକୁ ମାନେ କଣ ସବୁ ମେଡିସିନ ପକାଯାଏ ସୁଧନ ପାଇଁ କି। ବର୍ଷା ପାଣିଟା ବି ତ ଶୁଦ୍ଧ ପାଣି। ସେଥିରେ ଖରାପ ନାହିଁ ତାକୁ ଆଉ ଟିକେ ଶୋଧ କରିବା ପାଇଁ କଣ ସବୁ କ୍ଲୋରଫର୍ମ କଣ ମେଡିସିନ ପକ କାନ୍ତି ବାପା ମାନେ ସମସ୍ତେ। ତ ତାପରେ ତାକୁ ଆମେ ଆଗ ବର୍ଷ ଖରାଦିନରେ ଆମେ ସେଟା ପୁରା ୟୁଉଜ୍ କରୁ ମାନେ ଆମେ ଜମା ବି ପାଣି ମାନେ ବ୍ୟବହାର ଯୋଉ ମାନେ ଯୋଉ ବର୍ଷା ଜଳର ପୁରା ମାନେ ଭଲ ସେ ବ୍ୟବହାର କରୁ ହଁ ପୁରା ସଦୁପଯୋଗୀ ପୁରା କରୁଛୁ ସେମିତି ବି ମାନେ ଆପଣ ମାନେ ସେପଟେ ଚାହିଁଲେ କରିପାରିବେ କାହିଁକି‌ ନା ଧୀରେ ଧୀରେ ତ ଏ ମଧୁର ପାଣି ତ ବୋହୁତ ଅଭାବ ଘଟିବ ଆମର ସିନା ଏପଟେ ଓଡିଶାରେ ହେଇନି କିନ୍ତୁ ବାହାର ଜାଗାରେ ହେଲାନି ଆଉ ଧୀରେ ଧୀରେ ଓଡିଶାରେ ମଧ୍ୟ ହବ କାହିଁକିନା ବୃକ୍ଷରୋପଣ ତ ଆମେ କରୁନୁ ଖାଲି ଗଛ କାଟିବାରେ ହିଁ ଲାଗିଛୁ ନୁହେଁ କି? ଗଛ ଏତେ କାଟୁଚୁ ଯେ ମାନେ ଖରା ସେଥିପାଇଁ ଏଇଥର ଯୋଉ ଖରା ମାନେ ପୁରା ହିଷ୍ଟିକ୍ ସେ ଖରାରେ ମାନେ ବାହାରି ହବନି ଏତେ କଷ୍ଟ ହଉଥିଲା।
ଏ ବର୍ଷ ପୁରା ଜବ-ଜୋର ପୁରା ମାନେ ରହି ହବାର ନାହିଁ ଘରେ ବି। ଆମର ମାନେ ନା ମାନେ ଆମର ମାନେ ଏପଟେ କଣ କବାଟ ବି ଖୋଲି ଶୋଇପାରିବନି କଣ ପାଇଁ ନା ଚୋର ହରିକା ଏମିତି କଣ ଆସି ତାପରେ ଆମ ଘର ଗୋଟେ ଛୋ ଛୋଟ ପିଲା ଅଛି ସେ ରାତିରେ ମାନେ ରାତିରେ ମାନେ ଛୋଟ ପିଲା ଥିଲେ ମାନେ ରାତିରେ ଲାଇଟ୍ ଲଗାଉଛୁ ନା ସେ ଡରିିବ କାଳେ ବେଲି ସେ ରାତିରେ ଖେଳିଛି ତ ଆମେ ଲାଇଟ୍ ବି ବନ୍ଦ କରି ପାରୁନୁ ଆଡେ କବାଡ ବି ଖୋଲି ପାରୁନୁ କବାଡ ଖୋଲିଲେ ପୁରା ଆମର ମାନେ ଏପଟେ ସବୁ ଘର ଜାଗା ମାନେ ଯୋଉ ଟ୍ରେନ୍ ଲାଇନ୍ ମାନେ ପୁରା ସିଧା ହେଇକି ପୁରା ଦାଣ୍ଡରୁ ତମେ ଦେଖିବ କହିଲେ ରାସ୍ ତାର କି ଆମର ପୁରା ବାରି ପର୍ଯ୍ୟନ୍ତ ପୁରା ଦେଖାଯିବ। ତ ସେମିତି ଘ ସେମିତି ଘରେରେ ଆହୁରି ଆମେ -ଲା-ଲାଇଟ୍ ବି ଲଗେଇ ଲାଇଟ୍ ତ ଲଗା ହଉଛି ଆଉ କବାଡ ଖୋଲିକି ସୋଇଲେ କି ସେ ଚୋର ଆସିଲା ବଳୁ ଆମକୁ ପୁରା ଦାଣ୍ଡରୁ ବାରିଯାଏ ଦେଖି କଣ କଣ ଥିବ ସବୁ ଧରିକି ପଳେଇବ। ତା ମାନେ ପୁରା ଗରମ କୁ ଆହୁରି ଆମେ କବାଟ ବି ଖୋଲି ପାରୁନୁ।
ହଁ ଆପଣଙ୍କର ସେଇ ଭଳିଆ ସିଷ୍ଟମ ମୁଁ ଥରେ ବ୍ରହ୍ମପୁର ଯାଇଥିଲି ମାନେ ଗୋଟେ ମାନେ ସିଧାର ପୁରା ଘର। ଥିବ ମାନେ ଗଲ ମାନେ କବାଟ ତିନିଟା ଚାରିଟା ଏମତି ସିଧା ସିଧା ହେଇକିଥିବ ପୁରା। ଲମ୍ବା ହଲ୍ ଭଳିଆ ନୁହଁ ମୁଁ ଦେଖିଛି ଦେଖି ମାନେ ପୂର୍ବରୁ ସେମତି କରୁଥିଲେ ଏବେ ଆଉ ସେମତି ସିଷ୍ଟମ କରୁନାହାନ୍ତି ଯାହାର ପୂର୍ବରୁ ହେଇଯାଇ ତୁମ ଘର ସେମତି ସିଷ୍ଟମ ଘର ସବୁ ମୁଁ ଦେଖିଛିବା। ଆପଣଙ୍କର ବହୁତ ଆଗରୁ ଘର ହେଇଛି ନୁହ। ହ୍ୟାଲୋ ହ୍ୟାଲୋ।